ହାଲୋ।
ହଁ ଭାଇ କୁହ।
କଣ କରୁଛ?
ବସିଛି।
ଖାଇ ସାରିଲଣି?
ତମେ?
ମୁଁ ବସିଛି। ଖାଇସାରିଲଣି?
ନା ଖାଇନି ଖାଇବି ଆଉ ଟିକେ ହେଲେ ଆଉ।
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ତମର?
ହଁ ମୁଁ ଭଲ ଅଛି। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ।
କଳିଙ୍ଗ।
ଆଉ ହୁଁ ଭଲ ଅଛନ୍ତି।
ଆଉ ତମଆଡ଼େ ରଜ ରଜ କେମିତି ହେଲା କଣ ସରିଲାଣି?
ହେମିତି ଭଲ ହେଇଛି ଆଉ। ଗାଁ ରେ ଆମର ରଜ ହେଇନି ପାଖ ଗାଁ ରେ ହେଇଛି ଆଉ।
ହଁ ଆମର ତ ଇଆଡେ ରଜ ମହତ୍ସବ ହଉଥିଲା ଯେ ବହୁତ ମାନେ ହଜାରେ ତିନି ଚାରି ପାଞ୍ଚ ହଜାର ଲୋକ ହୁଅନ୍ତି ଥରକରେ ଆଉ ଆମ ତ ସବୁ ସବୁ ଯାଇଥିଲୁ ବୁଲିବା ପାଇଁ ହେ ଆମ ଆଡେ ରଜ ମହୋତ୍ସବ ହଉଥିଲା ଯେ ଆମେ ସବୁ ଯାଇଥିଲୁ ବୁଲିବା ପାଇଁ ଆ
ହଁ।
ବମ ହଉ ମାନେ ଦୋଳି ପଡିଥିଲା ଦଶ ପନ୍ଦର ପଡିଥିଲା। ଆଉ ପେଣ୍ଡାଲ ଫେଣ୍ଡାଲ ହେଇଥିଲା ସମସ୍ତେ ଡ୍ୟାନ୍ସ ବି କଲେ ଝିଅ ମାନେ ସେଥିରେ ପାର୍ଟିସିପେଟ କରିଥିଲେ ଡାନ୍ସ କଲେ ଆଉ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ବି ହେଲେ ଫାଷ୍ଟ ଫାଷ୍ଟ ଯିଏ ହେଇଥିଲା ତାଙ୍କୁ ବି ନୁହଁ ତାଙ୍କ ଫାଷ୍ଟ ଅନୁସାରେ ପ୍ରାଇ ଯିଏ ଦେବା କଥା ପ୍ରାଇଜ ଦେଲେ ସେକେଣ୍ଡ ବି ପ୍ରାଇଜ ଦେଲେ ଥାର୍ଡ ବି ପ୍ରାଇଜ ଦେଲେ। ଆଉ ସେଲିବ୍ରିଟି ବି ଆସିଥିଲେ ସବୁଆଡୁ।
ହୁଁ ହୁଁ।
ଏଇ ରାତିରେ ପୋଗ୍ରାମ ହଉଥିଲା ରାତି ଦଶଟା ସାଢେ ଦଶଟା ପର୍ଯ୍ୟନ୍ତ ପୋଗ୍ରାମ ହୁଏ। ଆଉ ବଜାର ରେ ପଡିଥିଲା ସବୁ ଜିନିଷ ଆଇସ୍କ୍ରିମ ଏ ଏଇ ସବୁ ଜିନିଷ ଖାଇବା ଜିନିଷ ରୋଲ ଫୋଲ ସବୁ ପଡିଥିଲା। ଆଉ ଭିଡ ତ ବହୁତ ଜୋର୍ ତ ହେଇଥିଲା ବହୁତ ଭଲ ସେ ସେଲିବ୍ରେଟ କରିଛ ନା ଆଉ ଆଉ ଆଗକୁ ତ ରଥଯାତ୍ରା ଆଉଛି ହ୍ୟାଲୋ ରଥ ତମ ଗାଁରେ ରଥଯାତ୍ରା ହୁଏ ନା ନାଇଁ?
ନା ଆମ ଗାଁରେ ରଥଯାତ୍ରା ହୁଉନି।
ଆଉ ଆମେ ତ ସାଙ୍ଗମାନେ କେତେ ଜଣ ବାହାରିଛୁ ପୁରୀ ଯିବୁ ହଁ ଆମେ ତ କେତେ ଜଣ ସାଙ୍ଗମାନେ ବାହାରିଛୁ ପୁରୀ ଯିବୁ ବୋଲି
ରଥଯାତ୍ରାକୁ
ହୁଁ। ଗୋଟେ କଥା ହେଇଛି ପୁରୀ ଯିବୁ ବୋଲି ଦେଖିବା କଣ ହଉଛି। ଜଗା ଡାକିଲେ ଜଗା ଡୋରି ଜଗା ଡ଼ୋରି ଲାଗିଲେ ସବୁ ହବ। ମୁ ହେଲେ ଜ କଡରି
ଜଗା ଡ଼ୋରି ଲଗେଇଲେ ଯେମିତି ହେଲେ ବି ଯିବ।
ଏବେ ଯଦି ଚାହୁଁନଥିବ ଯିବା ପାଇଁ ଜଗା ଡ଼ୋରି ଲାଗିଲେ ତମେ ସାଙ୍ଗେ ସାଙ୍ଗେ ବାହାରିକି ଯିବ। ଦି ମିନିଟ ରେ ମନକୁ କଣ ଆସିବ ସାଙ୍ଗେ ସାଙ୍ଗେ ବାହାରିଯିବ।
ଆଉ।
ଜାଗା ଡ଼ୋରି ଲଗେଇଲେ ରେ ସବୁ ହେଇଯିବ ସାଙ୍ଗେ ସାଙ୍ଗେ ଆଉ।
ଉଁ ଉଁ ନନ୍ଦୀଘୋଷ ରଥରେ ଜଗନ୍ନାଥ ବସିବେ। ହୁଁ ନନ୍ଦୀଘୋଷ ରଥରେ ଜଗନ୍ନାଥ ବସିବେ ବଳଭଦ୍ର ବସିବେ ଦେବଥରଥାର ଆଉ ଦଳନ ରଥରେ ବସିବେ ଗଣେଶଭଦା ଜଗନ୍ନାଥଙ୍କ ଚକ କେତଟା ଅଛି ଜାଣିଚ?
ହୁଁ।
ଜଗନ୍ନାଥଙ୍କ କେତଟା ଚକ ଅଛି ରଥରେ ଜାଣିଚ?
ଷୋଳଟିପା।
ହୁଁ ହଲ ଠିକ୍
ହଁ।
ସେମାନେ ତମେ, ତମେ ମନ୍ଦିରକୁ ଯିବ ଜଗନ୍ନାଥ ମନ୍ଦିର କୁ ହେଲା ତମେ ତିନି ସେ ଠାକୁ ଜମା ଯିବାକି। ଯାହାଲେ ଜମା ତିନିଶହ ତିନି ଜଣ ଏକା ସାଙ୍ଗେ ଦେଖିପାରିବିବନି।
ଯାହା ଙ୍କୁ ଦେଖି
କେବଳ ଦି ଜଣଙ୍କୁ ଦେଖି ଦେଖିପାରିବ ଏକା ସାଙ୍ଗରେ ନହେଲେ ନାଇଁ ନାଇଁ ଦି ଜଣଙ୍କୁ ଦେଖି ହବ।
ମାନେ ଦି ଜଣଙ୍କୁ ଏକା ସାଙ୍ଗରେ ଦେଖିହବ କିନ୍ତୁ ତିନି ଜଣଙ୍କୁ ଏକା ସାଙ୍ଗରେ ଦେଖିହବନି।
ନାଇଁ ଶ୍ରୀକୃଷ୍ଣଙ୍କ ଅବତାର ଜଗନ୍ନାଥ ଯେ।
ହୁଁ।
ମହାଭାରତ ଶୁଣିଚ?
କଣ କହିଲେ?
ମହାଭାରତ ଶୁଣିଚ କି ମହାଭାରତ? ଆଜି ପର୍ଯ୍ୟନ୍ତ ମହାଭାରତରେ ଅଶ୍ୱଥାମା ଅଛନ୍ତି ଜାଣିଚ? ଆସୁଥମା ଜାଣିଛ
ହଁ ଯାହାଙ୍କ ଯାହାଙ୍କ ମଥା ରୁ ମଣି କାଢିକି କୃଷ୍ଣଙ୍କୁ ଛାଡି ଦେଇେଇଥିଲେ ତ?
ହୁଁ ହୁଁ ହୁଁ ସେ ଯେଉ ଉତରା ପୁଅ ପେଟୁ। ଗଭକୁ ତିର ମାଇଲେ ବ୍ରହ୍ମାଅସ୍ତ୍ର।
ହୁଁ ହୁଁ
ଯଉ ଶ୍ରୀକୃଷ୍ଣ ଅଭିଶାପ ଦେଲେ। ଅର୍ଜୁନ ବି ଚାହିଁଥିଲେ ବ୍ରମାସ୍ତ୍ର ହସ ଗିବ ତ ହଁ ଅର୍ଜୁନ ବି ଚାହିଁଥିଲେ ବ୍ରହ୍ମାଅସ୍ତ୍ର ପ୍ରୟୋଗ କରିଥାନ୍ତେ। ପ୍ରୟୋଗ ବି କରୁଥିଲେ। କିନ୍ତୁ ଗୋଟେ ବ୍ରହ୍ମାସ୍ତକୁ ଆଉ ଗୋଟେ ବ୍ରହ୍ମାସ୍ତ ଇଏ ହେଲେ, ପୁରା ପୃଥିବୀ ପ୍ର ପ୍ରଳୟ ହେଇଯିବ। ଧ୍ୱଂସ ହେଇଯିବ ପୃଥିବୀ। ତ ସେଥିପାଇଁ କୃଷ୍ଣ ଏ ମନା କଲେ। ଆଉ ବ୍ରହ୍ମାସ୍ତ୍ର ପ୍ରୟୋଗ କରନି। ସେଥିପାଇଁ ସେ ପ୍ରୟୋଗ କଲେନି। ଏ ରାମ ଯେତେବେଳେ ସୀତାଙ୍କୁ ରାବଣ ନେଇକି ଯାଉଥିଲା। ସେତେଏଳକୁ କୋଉ ପକ୍ଷୀ ଅଟକେଇବା ପାଇଁ ଆସିଲା ଜାଣିଛ?
ଜଟାୟୁ ଠିକ୍ କହିଲି ତ?
ହୁଁ ତମେ ଜାଣିଛ ଯୋଉ ପହଣିଛ
ହୁଁ ହନୁମାନଙ୍କ ପୁଅ ଶୁଣିଥିଲି ବଟ୍ ନାଟା ମନେ ପଡୁନି।
ଯାନନୁ ନା?
ନା ମାନେ ତାଙ୍କ ଷ୍ଟୋରି ବି ସେମତି ଟିକ୍ ଟିକେ ଟିକେ ଶୁଣିଛି ବଟ୍ ନାଁ ଟା ମନେ ପଡୁନି।
ମକରଧୋର୍ଜ।
ହଁ
ହେଲା କେମିତି ହେଲା ଜାଣିଚ?
ସେତେବେଳେ ଲଙ୍କା କୁ ମାନେ ଲଙ୍କା କୁ ଯେତେବେଳେ ହନୁମାନ ପୋଡିକିନା ଫେରୁଥିଲେ ତାଙ୍କ୍ କର ଯୋଉ ସେ ଯେଉ ଝାଳଟ ନା କଣ ଗୋଟେ ପଡ଼ିଥିଲା ସେମିତି ଗୋଟେ କଣ।
ହେଇଥିଲା ତାପରେ -ତାଉ କୁମ୍ଭୀର ଖାଇ ଦେଇଥିଲା।
ହଁ।
କୁମ୍ଭୀର ଖାଇ ଦେଇେଥିଲେ ତ କୁମ୍ଭୀର ଗର୍ଭରୁ ବାହାରିଲେ ବୋଲି ତାଙ୍କୁ ମକରଧର୍ଜ୍ କୁହାଯାଏ। କୁମ୍ଭୀର ମୁଁ।
ମକର ହଁ କୁମ୍ଭୀରକୁ ମକର କୁହାଯାଏ।
ସେଇ ଯଉ ମକର ଧରନ୍
ଯେହେତୁ ସିଏ ମାନେ କୁମ୍ଭୀର ଗର୍ଭରୁ ମାନେ ସେ ଯେଉଁ କୁମ୍ଭୀର ଥିଲେ ବୋଲି ତାଙ୍କ ମା ମାନେ କୁମ୍ଭୀର ଗର୍ଭରେ ସେ ଜନ୍ମ ହେଲେ ବୋଲି ତାଙ୍କ ନାଁ ଦିଆଯାଇଥିଲା ମକର ଧ୍ୱଜ।
ମକର ଧ୍ଵଜ।
ଓ ହ।
ଅର୍ଜୁନଙ୍କର ଜଣ ସ୍ତ୍ରୀ କହିଲ? ଅର୍ଜୁନଙ୍କର କେତେ ଜଣ ସ୍ତ୍ରୀ? ଅର୍ଜୁନଙ୍କର?
ମ ଜାଣିବାରେ ତ ଦି ଜଣ।
କିଏ କି?
ଅର୍ଜୁନଙ୍କର ପ୍ରଥମ ସ୍ତ୍ରୀ ହୋଉଚନ୍ତି ଦ୍ରୌପଦୀ ଆଉ ଦ୍ଵିତୀୟ ସ୍ତ୍ରୀ ହଉଛନ୍ତି ମା ସୁଭଦ୍ରା।
ହୁଁ।
ନା ଆଉ କିଏ ବି ଅଛନ୍ତି?
ନାଇଁ ନାଇଁ। ମୁଁ ଜାଣିବାରେ ବି ସେ ଦି ଜଣ।
ହହ। ଦ୍ରୌପଦୀଙ୍କୁ ସେ ସ୍ଵୟମ୍ବରରୁ ଜି
ଜିତିକି ଆସିଥିଲେ ଏ ତାଙ୍କୁ ସେ କହିଲେ ଆଉ ଦେକ୍ ଖ ଆମେ ସ୍ଵୟଂବରରୁ କଣ ଜିତିକି ଆସିଛୁ? ଆଉ ତାଙ୍କୁ ପା ପାଞ୍ଚାଳି କହିଲେ ଯେ ଆଉ ଯାହାବି ଜିତିକି ଆଣିଚ ପାଞ୍ଚ ଭାଇ ଭାଗ କରିକି ନେଇଯା।
ପାଞ୍ଚାଳି କହିନଥିଲେ କୁନ୍ତି କହିଥିଲେ ତାଙ୍କ ମା। କୁନ୍ତି କୁନ୍ତି କହିତିଲେ ତାଙ୍କ ମା।
କୁନ୍ତି କହିଥିଲି କୁନ୍ତି କହିଥିଲି ଯାହା ବି ଆଣିଚ ହଁ।
ତମେ ପାଞ୍ଚ ଜଣ ଭାଗ କରିକି ସମାନ୍ ନେଇଯାଅ। ହଁ ବାଣ୍ଟିକି ଖାଇଦିଅନ୍ତୁ ବାଣ୍ଟିକି ନେଇଯାଅ ତମେ ସମାନ୍ ଭାଗରେ।
ଯେତେ ବି କୁନ୍ତି ଘରୁ ଘରେ ଯେତେବେ ବି ଯାହା ଚପଲ ଥବ ସେ ଆଉ କେହିଦେବେନି। ଯଦି ହେଠି ଯୁଧି ଯୁଧିଷ୍ଠିରଙ୍କ ଚପଲ ଥିବ ତାହେଲେ ଆଉ ଅନ୍ୟ ଭାଇ ଯିବନି। ଏମିତି ତାଙ୍କର କରନ୍ତି ଆଉ କିନ୍ତୁ ସେ ମୁଁ ଜାଣିଥିଲି ଯେ ପାଟ୍ ଜାଣିନି ଆଉ ପାଞ୍ଚାରି ପାଟ ରାଣୀ ଥିଲେ।
ହଁ।
ତଥାପି ସେ ହେଉଛି ପଞ୍ଚମହାଶକ୍ତି ଭିତରୁ ଜଣେ ଆଉ
ହୁଁ
ଯୋଉ ପଞ୍ଚ ମହାସତୀ କୁହନ୍ତି। ତାଙ୍କୁ ଜାଣିଛ ହାଁ
ନାଇଁ -ନାଇଁ ସବୁଠୁ ସତ୍ ରେ ଥିଲେ କିଏ ଜାଣିଛ?
କିଏ ଥିଲେ? କିଏ ଥିଲେ କହୁନ?
କର୍ଣ୍ଣ- କର୍ଣ୍ଣ
କର୍ଣ୍ଣ, କିନ୍ତୁ ସତ୍ ରେ ଥାଇକି ବି ସେ ଥିଲେ ଅନ୍ୟାୟ ସହିତ ବୁଲି ତାଙ୍କର ଇଏ
କଣ ପାଇଁ ନା ସେ ଆଗ ଯୋଉ ବଚନ ଦେଇଥିଲେ। ତା ସାଙ୍ଗକୁ ବଚନ ଦେଇଥିଲେ। ସେ ବଚନ ବଦ୍ଧ ଥିଲେ। ବଚନ ଦେଇଥିଲେ ବୋଲି ସେ ଅନ୍ୟାୟ ରେ ଗଲେ ନହେଲେ ବଚନ ଦେଇନଥିଲେ ଅନ୍ୟାୟ କେବେ ହେଇ ନଥାନ୍ତା। ତଥାପି ସେ ଅନ୍ୟାୟ ରେ ଥାଇକି ବି ଅର୍ଜୁନ ହରିଙ୍କୁ ସାହାଯ୍ୟ କରିଛନ୍ତି। ବହୁତ ସାହାଯ୍ୟ କରିଛନ୍ତି। ଅର୍ଜୁନ ହେରିକାଙ୍କୁ କହିଛନ୍ତି। ଆଉ ପଷା ପାଲି ଖେଳନି ଚାଷୀ ବି କହିଥିଲେ ପାଲି ଖେଳନି ବୋଲି। ଆଉ ଯେତେବେଳେ ପାଲି ଖେଳିକି ସେ ଗଲେ ବାର ଏ ଦଶ ବର୍ଷ ନା ନଅ ବର୍ଷ ଯୋଉ ଜଙ୍ଗଲକୁ ଅନ୍ତତଃ
ବାର ବର୍ଷ ବାର ବର୍ଷ ବନବାସ, ଗୋଟିଏ ବର୍ଷ ଅଜ୍ଞାତ ବାସ
ଅଜ୍ଞାତ ବାସ
ତେର ବର୍ଷ
ଯୋଉ ଗଲେ ତାକୁ ବି ସେଇଠି ଧରି ପକେଇଥାନ୍ତେ। ଦୁଜ୍ୟଧନ ହେରିକା। କର୍ଣ୍ଣ ମାନେ ମୁଁ ଇଏ କୁ ବାଟ ବଣା କରିଦେଲେ।
ମାନେ ସେ ତାଙ୍କର ଥିଲା କି ମାନେ ଯଦି ଅଜ୍ଞାତ ବାସ ସମୟରେ ଯଦି ତମକୁ କେହି ପାଇବେ ତ ପୁଣି ଥରେ ପୁଣି ବାର ବର୍ଷ ବନବାସ ପୁଣି ଆଉ ଗୋଟିଏ ବର୍ଷ ଅଜ୍ଞାତ ବାସକୁ ଯିବାକୁ ପଡିବ। ସେ ସେଥିଲାଗି
ହୁଁ ସେ
ସେମିତି ଅଜ୍ଞାତ ବାସ ଲୁଚିକି ରୁହନ୍ତି।
ହଉ ଟାଇମ ତ ହେଇଗଲା।
ହଉ ମୁଁ ଥରେ କରିଦେଉଛି ହ୍ୟାଲୋ